ହଁ କଣ କରୁଚ?
ଏଇ ବସିଚି।
ହଉ ହଁ ହଁ। ଆଉ କଣ କହିଲ, ଆଁ ଯୋଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ଭଲ ଅଛନ୍ତି।
ଆଉ ତମେ ଆମ ଘରକୁ କୋଉଦିନ ଆସୁନ?
ହଁ କେବେ ଯିବା ଆଉ। ମୋର ଟିକେ କଲେଜରେ ଆଡମିସନ କରିଆ ଅଛି ତ
ହଁ ହଁ କଣ ଏବେ ଆଚ୍ଛା, କଣ ଏବେ ପାଠ ପଢୁଚ ଚ
ମୁଁ ଏବେ ବି ସି ଏ ପାଇଁ ଫର୍ମ ଭରିଛି ଆଉ।
ଆଚ୍ଛା। ବି ସି ଏ କରିବ ନା, କୋଉଠି?
ଏଇ ଭୁବନେଶ୍ଵରରେ, ରାଜଧାନୀ କଲେଜ।
ଓହୋ ହୋ। ଆଉ ତମେ ତ ସେଇଠି ପଢୁଥିଲ, କେତେ ଦିନ ପରେ କେତେ ମୁଁ ତ ଛୁଆ ହେଇଥିଲ ମୁଁ ଯାହା ଦେଖି ଥିଲି, ଏବେ ବଡ ହେଇଗଲଣି ଆଉ। ମୁଁ ଆଉ ଦେଖିନି ଆଉ, ଏବେ ତମର ନମ୍ବରଟା ମିଳିଲା। ମୋ ଦେଖୁଥିଲି, ହଁ ଗୋଟେ ଡାଏରୀରେ ଲେଖି ଲେଖିକି ରଖିଥିଲି। ମୁଁ କହିଲି ଦେଖିବା ଝିଅ କେମିତି ଅଛନ୍ତି? ଆଉ ତାଙ୍କୁ ଟିକେ ଫୋନ କରିବା
ଆଉ ପଢାପଢି ତା ପୂର୍ବରୁ କଣ ପଢୁଥିଲ? ପ୍ଲସ ଟୁ କଣ ଥିଲା ଷ୍ଟ୍ରିମ୍?
ସାଇନ୍ସ କରୁଥିଲି ଆଉ। ଏଇଠି ହିଁ ମୁଁ କ ମୁଁ ତ ସିଆଡେ ପଢୁଥିଲି ତାପରେ ଦି ବର୍ଷ ପାପା କହିଲେ ପାଖେରେ ରହିକି ପଢିବ ହେଲେ ପାଖରେ ଆଣିକି ପଢେଇଲେ ଏଇଠି ଦି ବର୍ଷ ପଢିଲି, ତାପରେ ତାପରେ ମୁଁ ସିଆଡେ ବି ସି ଏ କରିବି ଏଥରକ ଆଉ।
ହଁ ହଁ। ତମେ ମାନେ ଆଉ ତମେ ଖାଲି ଆ ଏ ସି ପରେ ବି ସି ଏ କଲ, ଉମ୍ ମାନେ ବି ଏସ୍ ସି କରି ଚ କଣ? ହଁ ହଁ ଆଚ୍ଛା ଆଚ୍ଛା। ଆଉ ଆ ଏ ସି ର ରେଜଲ୍ଟ ବାହାରିଲା ତ? ହୁଁ କୁହ କୁହ।
ସେଇ ପ୍ଲସସ୍ ଥ୍ରୀ କଲିନି ପ୍ଲସ୍ ଥ୍ରୀ କରିକି କଣ, ସେଇ ପ୍ଲସ୍ ଥ୍ରୀ କରିକି ବି ସି ଏ କରିଥିଲେ ଆହୁରି ଟାଇମ ଇଏ ହେଇ
ହଁ ହଁ ଟାଇମ ହେଇଥାନ୍ତା। ନାଇଁ ଭଲ କରୁଚ ଆଉ ତମେ ସେଠି ତ ପୁରା ବୋଧେ କ୍ଲାସ ୱାନ୍ ରୁ ପାଠ ପଢୁଥୁଲ ଭୁବନେଶ୍ୱରରେ ନା।
ହଁ।
ଆକେ ପୁରା ଟେନ୍ଥ ପରେ ଏଇଠିକି ଆସିଲ ନା। ଆହୋ ହୋ ଆଉ ତମ ସ୍କୁଲ ତମେ ଯାଅ କେମିତି କଣ ବସ୍
ସ୍କୁଲ ଆମର ଭ୍ୟାନ ଆସେ ଭ୍ୟାନରେ ଯିବା ଆସିବା କରେ।
ଆଚ୍ଛା ଆଚ୍ଛା କେତେ ମାନେ ରୁମ ପାଖୁରୁ କେତେ ବାଟ ଥିଲା।
ଅ ରୁମ୍ ପାଖୁରୁ ପାଖ ଥିଲା କିନ୍ତୁ ଘର ଲୋକୋ ଆଭେଲେବୁଲ ନ ଥିଲେ ନବା ଆଣିବା ପାଇଁ ସେଇଥିପାଇଁ ଭ୍ୟାନରେ ଯିବା ଆସିବା କରୁଥୁଲି ଆଉ।
ହଁ ହଁ ହଁ ଆଚ୍ଛା ଆଚ୍ଛା ଆଉ ଛୁଟି କେମିତି କଣ ଗାଁକୁ ଆସୁ
ଗାଁକୁ ମୁଁ ଯେ ତୋବେଳେ ତ ଆସିବା ମାନେ ପୁରା ଅଲଗା ପ୍ରକାର ମଜା। ଆଉଚ୍ ଏଇ ହଲିଡେ ହେଲେ ଖାଲି ଏ ଗାଁକୁ ଆସେ ଆଉ।
ମାନେ ଏଇ ଗ୍ରୀଷ୍ମ ଛୁଟି ହେଲେ ବୋଧେ ଆସୁ
ହଁ ଗ୍ରୀଷ୍ମ ଛୁଟି ଦୁର୍ଗା ପୂଜା।
ଆଚ୍ଛା। ଆଉ ଦୁର୍ଗା ପୂଜା ଆ ହଁ ଏବେ ତ ଭୁବନେଶ୍ଵରରେ ବୋହୁତ ସୁନ୍ଦର ଭାବରେ ମାନେ ତୋରୋଣ ସଜା ହୋଉଚି।
ହଁ ଭଲ ପେଣ୍ଡାଲ ହୋଉଚି।
ପେଣ୍ଡାଲ ହୋଉଚି ମାନେ କଟକ ସିନା ପ୍ରସିଦ୍ଧ କିନ୍ତୁ ମାନେ ଜାଗା ଯେହେତୁ ନାହିଁ ଚାନ୍ଦି ମେଢ଼ ପାଇଁ ପ୍ର ପ୍ରସିଦ୍ଧ ଥିଲା କିନ୍ତୁ ଯେହେତୁ କଟକ ଅଣଓସାରିଆ ମାନେ ଜାଗା ହିଁ ନାହିଁ। ଏବେ ଭୁବନେଶ୍ଵରରେ ରସୁଲ୍ ଗଡ଼ ମାନେ କେତେ ସୁନ୍ଦର ହେଇଥିଲା। ପୂର୍ବ ବର୍ଷ।
ହଁ ମୁଁ ଯାଇଚି ଦେଖିବାକୁ ମୁଁ ତ ଗାଁ କୁ ଆସିଯାଏ।
ଆଚ୍ଛା ଆଚ୍ଛା।
ହୁଁ ହଁ ଗାଁରେ ବି ଆସେ ଗାଁ ରେ ଏଠି ବି ହୁଏ ନା।
ହଁ ହଁ ଆଉ ତମେ କଣ ମାନେ ବୁଲ ପୁରା ଧୁର୍ ମାନେ ମେଢ଼ ଦେଖି ବୁଲି ବୁଲଟି
ହଁ ବୋ ବୁଲେ ମାନେ ଅଲଗା ପ୍ରକାର ମଜା ସବୁ ଭାଇ ଭୋଉଣୀ ମାନେ ଆସନ୍ତି।
ହୋ ହୋ ଆଉ କଣ ଖାଇବା ସବୁଠୁ ପ୍ରିୟ?
ଖାଇବା ମୁଁ ତ ବାହାର ଖାଇବା ଖାଏନି ତ ଥାବି ବାହାରକୁ ଗଲେ ସେଇ ରୋଲ୍ ଚାଉମିନ୍ ସେଇ ସବୁ ଆଉ।
ଆଚ୍ଛା ଆଚ୍ଛା ଓହୋ ଆ ତାହେଲେ ତମେ ଆସିଲେ ମୁଁ ରୋଲ ବନେଇବି ଖାଇବ?
ଅ ହଁ ହଁ ମୁଁ ଯିବି ଆଉ।
ହଁ ଆସିଲେ ଆସିବ ଆଉ ତାହେଲେ ତମେ ତାହେଲେ ପଳେଇବ ଏବେ ନାଇଁ କି ବି ସିଏ ଆଡ଼ମିଶନ୍ କଲେ ଶ୍ୟାଡେ ପଳେଇବ ଆଉ।
ହଁ ପଳେଇବି ଆଉ ଏଇ ଏବେ ଏଇ ଆରି ଭିତେରେ ଆଡ଼ମିଶନ୍ କରିବି ଅଗଷ୍ଟ ମାସରୁ କ୍ଲାସ ଆରମ୍ଭ ହବ। ତ ଯିବି ଆଉ ପଳେଇବି ଆଉ ତା ପୂର୍ବୁରୁ ମୁଁ ଯିବି। ତମ ପାଖୁକୁ ବୁଲିକି ଆସିବି ଆଉ।
ହଁ ହଁ ନିହାତି ଆସିବ ତମେ କହିବ ମୁଁ ତମୁକୁ ଯାଇ ସ୍କୁଟିରେ ନେଇ ଆସି ବି ହେଲା କି?
ହୋଉ।
ତମେ ଆସିବ ଯାହା ବନେଇଥିବି ଖାଇବ ହେଲା ଆମେ ଯାହା ଘରେ ଯୋଉ ଟା ବନେଇବା ତମ ଫେବ୍ରାଇଟ୍ ଜିନ୍ସ କଣ କହିବ ଯେ ନନ୍ ଭେଜ୍ କି ଭେଜ୍? କହିବ ଆ ମୁଁ ଘରେ ବନେଇଥିବି ଖାଇବ ତାପେରେ ଯେମିତି ତାପେରେ ତମେ ହସ୍ ଷ୍ଟେଲ ଯିବ ହଷ୍ଟେଲ ନା ଉଁ କେମିତି ମେସ୍ କରି ରହିବ ହଁ, ହଁ, ଖାଇବା ପିଇବା ଆଉ
ହଁ, ମେସ୍ ମେସ୍ ଦବ ବୁଝିବାକୁ ପଡି଼ବ, ବୁଝା ହେଇନି। ମୁ ଗଲେ ବୁଝିବି ଆଉ।
ହଁ, ହଁ, ହଁ, ତାପରେ ସେ ଯୋଉ ଖାଇବା, ପିଇବା ହଷ୍ଟେଲ ଖାଇବା ଦେହ
ହଁ, ଦେହ ଖରାପ ହେଇଯିବ ସେଇ କିନ୍ତୁ ଏଇଆ ଟିକେ ଘରେ ଟିକେ ରହିଲେ ଟିକେ ଅସୁବିଧା, ଆଉ ମୋ ଇଛା ଉମ୍ ଏଥିରେ ଲାପଟପ୍ ଦରକାର ହଉଚି ନା। ତ, କଲେଜ ପାଖରେ ରହିଲେ ଟିକେ ସୁବିଧା ହବ।
ହଁ, ହଁ, ଠି଼କ ଠି଼କ ନା, ନା କଲେଜ ପାଖରେ ରହିଲେ ତମର ମାନେ ଟାଇମ ନଷ୍ଟ ହବନି କଣ ସମୟ ନଷ୍ଟ ହବନି।
ରେତରେ ତ ଜାଣିଥିବ ଆଜି କାଲି କେମିତି ଟ୍ରାଫିକ ଏ ଜାମ୍ ରହୁଚି।
ଟ୍ରାଫିକ୍ ଜାମ୍ ରହୁଚି। ତାପରେ ଏବେ ଯୋଉ ଦେଖୁନ ବର୍ଷା ଯଦି ଦି ତିନି ଦିନି ଲାଗିକି ରହୁଚି। ଭୁବନେଶ୍ୱର ଅବସ୍ଥା ହିଁ ଖରାପ।
ପ୍ତା କୁ ବି ଅସୁବିଧା ହବ।
ଅସୁବିଧା ହବ ପାଣି ତ ନିଷ୍କାସି ମାନେ ନିଷ୍କାସିତ ହେଇପାରୁନି। ସରକାର ଯେତେ ବି ବ ବଦଳିଲେ ବି ସେ ମାନେ ପ୍ରୋବ୍ଲେମକୁୁ ଆଜି ପର୍ଯ୍ୟନ୍ତ କେହି ସ୍ଲଭ କରି ପାରୁନାହାନ୍ତି।
ସେଇଆ।
ମିଥ୍ୟା ପ୍ରତିଶ୍ରୁତି ଦଉଚନ୍ତି ଯେ ଆମେ ଆସିଲେ ଶାସନ ଉପରକୁ ଆସିଲେ ଆମେ ଏସବୁ ଜିନିଷ କରିଦବୁ ଏମିତି କେତେ ମାନେ କଟ କରେ ବି କେତେ କର୍ପୋରେଟର ଆସିଲେଣି। ହଁ ଏଇଟା କରିଦବୁ ସେଇଟା କରିଦବୁ କିନ୍ତୁ ଯାହାକୁ ସେୟା କିଛି ହିଁ ମାନେ
କିଛି ବଦଳିବନି ସରକାର ବଦଳିଲେ ବି କିଛି ବଦଳି କ ପାରିବେନି ଏମାନେ
ନାଇଁ ପରା ଆଉ ଏମିତି ତାପରେ ମୁଁ ତାହେଲେ ତମେ ପଳେଇବ ନାଇଁ କି ପ ଯିବା ପୂର୍ବରୁ ଆସିବ ଆଉ। ପୁଣି ଯାଇ କେବେ ଆସିବ? ଯିବ।
ମୁଁ ଯାଇକି ଏବେ ତ ଆ ଏବେ ତ ଆଉ ନାହିଁ ଏବେ କ୍ଲାସ ଷ୍ଟାର୍ଟ ହବ ସେଇ ଦୁର୍ଗା ପୂଜା ବେଳକୁ ଯାହା ଗୋ ଗୋଟେ ଦିନ ଛୁଟି ହେବ ଆଉ ଇଏ କଣ ସ୍କୁଲ ହେଇଚି ଆଉ ଛୁଟି ଏତ
ନା ନା ନା ନା। ତାପରେ କୋଚିଂ ବି ତମର କୋଚିଂ ଚାଲିବ, ତାପରେ କଲେଜ କ୍ଲାସ ଚାଲିବ। ତାପରେ ଇ ପା ପାଠ ପଢା ଆଉ ତାପରେ ବି ଯେତେ ମାନେ ଆମେ ଶ୍ରେଣୀ ବଢ଼ି ବଢ଼ି ଯିବ ସେତେ ପାଠ ବି କଷ୍ ତ ସେତେ ବି ସମୟ ଦେବାକୁ ପଡିବ ନୁହେଁ କି? ଆଉ ମାମା ଅଛନ୍ତି ପାଖେରେ? ଓହୋ ହୋ ଆଚ୍ଛା ଆଉ ତମ ତମେ ତାହେଲେ ମାନେ କଣ କହିଲ ସେଠୁ ଆସିଲା ପରେ ତମେ ଏବେ ଯୋଉ ଆସିବ ଆମ ଘରକୁ ଯୋଉ ଦିନ ଆସିବ ମତେ ଟିକେ କହିବ ଆଗରୁ ହେଲା।
ହଁ ମୁଁ ଜଣେଇବି ଆଉ।
ହଁ ମତେ ଜଣେଇବ ଟିକେ କାଇଁ ତମେ ଯଦି ମାନେ ଚାହିଁଥାନ୍ତ ଡିଷ୍ଟାନ୍ସ ରେ ତ କରିପାରିଥାନ୍ତ।
କରିଥାନ୍ତି କିନ୍ତୁ ବିଶିଏ ପାଇଁ ଆକ୍ଚୁଆଲି ସ୍କିଲ୍ ଦରକାର। ଆମେ ଯଦି ପ୍ରାକ୍ଟିସ୍ ନ କରିବା କ୍ଲାସ୍ ନ କରିବା ତାହେଲେ ଜିନିଷଟା କଣ ଶିଖି ନ ଶିଖିଲେ ପୁଣି ଜବ କେମିତି ମିଳିବ ଏହା ପାଇଁ ଏମାନେ ମାନେ ତମର କିଛି ପାଠ କି ଡିଗ୍ରୀ କି ମାନେ ଦେଖିବେନି କି ମାର୍କ କେତେ ରଖିଚ ସେଇଟା ଦେଖିବେନି।
ଏଟା ନାଇଁ
ତ ଯାହାବି ହେଲେ ସବୁ କା- କ୍ଲାସ୍ ଯିବାକୁ ପଡ଼ିବ। ଆଉ ସ ହଁ
ହଁ ସେଇଟା ବି ଠିକ ହଁ ତାହେଲେ ନହେଲେ ମୁଁ ଦେଖୁଥିଲି ବି ଇଗ୍ନୋର ବି ଏମିତି ବିସିିଏର ବି ରହୁଛି। ଡିଷ୍ଟାନ୍ସ ରେ ବି ପିଲାମାନେ କରୁଛନ୍ତି। ଯିଏ ଜବ୍ ସେକ୍ଟର୍ ପିଲାଙ୍କୁ ଠିକ୍। ଯିଏ ଜବ୍ କରୁଥିବେ ଟାଇମ୍ ଦେଇ ପାରିବେନି।
ହୁଁ।
ସେଇମାନଙ୍କ ପାଇଁ ଠିକ ନାହିଁ ତୋମେ ଭଲ ଡିସିସନ୍ ନେଇଚ। ଭଲ କରିଚ ମନ ଦେଇ ବି ପା
ହଁ ତାପରେ ଆଜିିକାଲି ତ ହେଲାଣି ଏଆଇ ଯୁଗ। ଆଉ ଏଆଇ ରେ ତୋମେ ମାନେ ତା ଠାରୁ ତୋମକୁ ବେଟର୍ କରିବାର ଅ ଛି ତୋମର ସେତିକି ସ୍କିଲ୍ ଥିଲେ ହିଁ ତୋମେ ଚାକିରି ପାଇ
ହଁ, ହଁ, ହଁ। ତାପରେ ନିଜକୁ ସେତିକି ଗଢି ତୋଳିବାକୁ ପଡେ ନା। ପଡିବ ପ-ମାନେ ଇଏ କରିବାକୁ ପଡିବ ସେଇଟା ହେଲା ତାପରେ କମ୍ପିଟିସନ୍।
ହଁ ବହୁତ କମ୍ପିଟିସନ୍ ହେଲାଣି। ମୁଁ ତ ଭାବିଚି ବି ସି ଏ ପଢିବା ସହିତ ଗମେଣ୍ଟ ଏକ୍ଜାମ୍ ପାଇଁ ବି ପ୍ରିପେୟାର୍ ହେବି।
ହଁ, ହଁ ନିହାତି ନିହାତି ତୋମେ ପଢିବ। ହେଲା ତୋମେ ପଢିବ। ତାପରେ ଗୋଟେ ବି ୟୁଟ୍ୟୁବ ର ଗୋଟେ ବଢିଆ ଚ୍ୟାନେଲ୍ ଅଛି ଜଣେ ଚିନ୍ମୟ ସାର୍ ବୋଲି ତାଙ୍କର ବି ତୋମେ ତାକୁ ହଁ ସବସ୍କ୍ରାଇବ୍ କରିକି ବି ତାଙ୍କର ବି ପଢିବ ମାନେ ମ୍ୟାଥମେଟିକ୍ସ ଠୁ ଆରମ୍ଭ କରିକି ସବୁ ଜିନିଷ ତାଙ୍କର ମାନେ ଫାଉଣ୍ଡେସନ୍ ମାନେ ଯୋଉ ପିଲା ବି ପୁରା ଗଧ ବି ସିଏ ପୁରା ବଢିଆ ସେ ମାର୍କ ରଖିବ।
ହଉ ମୁଁ ପଢିବି ଦେଖିବି ଆଉ।
ହଁ ସେଇଟା ବି ହଁ ଗମେଣ୍ଟ ପାଇଁ ପ୍ରିପେୟାର୍ କରିବ ମାନେ ହବ। ତାପରେ ବି ସବୁ ମାନେ ତୋମେ ଏମିତି ଦେଖ ଓ ଟ୍ରିପଲ୍ ଏ ସି ର ଯୋଉ ବାହାରୁଚି ପୋଷ୍ଟାଲ ର ରେଲୱେ ର।
ହଁ, ହଁ ମୁଁ ସେଇଆ ମୁଁ କହିଲି ହଉ କି ନ ହଉ ସେ ତାପରେ ଦେଖିବା ଆଟଲିଷ୍ଟ ଟ୍ରାଏ ତ କରିବା ଆମେ।
ହଁ, ହଁ ନିହାତି ଶୁଣ ହବା ନହବା ପର କଥା କିନ୍ତୁ ସବୁ ତୋମେ ଆ ଟେନ୍ କଲେ ତୋମେ କୋଶ୍ଚିନ୍ ପ୍ୟାଟନ୍ ସବୁ ଜାଣିବ। ତା ତାପରେ ମକ ଟେଷ୍ଟ ବି ଦବ ଯେ ଏଇ ଟାଇପ୍ ର କୋଶ୍ଚିନ୍ ଆସୁଚି। ଆଉ ନିଜକୁ ହଁ ନି ଯେ କେତେ ପ୍ରିପିୟାର୍ ନିଜକୁ କରିବାକୁ ପଡିବ। ହେଲା। ତାପରେ ଟାଇମ୍ ମ୍ୟାନେଜମେଣ୍ଟ ହେଲା ବଡ ଜିନିଷ। ମାନେ ଯେତେବେଳେ ଆମର କଣ ଆମେ ଯୋଉ ଏକ୍ଜାମ୍ ଦଉଚେ। ସେ ହ-ମାନେ ଶହେ ମାର୍କକୁ ସେ ଦେଢ ଘଣ୍ଟା ଦଉଚନ୍ତି ସମୟ ହେଲା। ତା ସହି ତ ଦେଢ ଘଣ୍ଟାରେ ତୋମେ ମାନେ ମାଇନସ୍ ମାର୍କିଂ ରହୁଚି ଆଉ। ଜିରୋ ପଏଣ୍ଟ ଟୁ ଫାଇପ୍ ହେଲା। ଚାରିଟା ଭୁଲ ମାନେ ଚାରିଟା ଭୁଲରେ ଗୋଟେ ମାର୍କ କଟିବ। ତ ତୋମକୁ ସେଇ ହିସାବ ରେ ଭୁଲ ବି ତୋମେ ବିଷମାନେ ଅନୁମାନ କରିକି ବି ତୋମେ ଯେମିତି କହନ୍ତି ଢାବା ପିଟିକି ବି ମାରି ପାରିବନି।
ନାଇଁ ସେଇ ବା ସେଇ ନିଜର ହିଁ ଅସୁବିଧା ହବ।
ହଁ ସେଥିପାଇଁ ତୋମକୁ ମାନେ ଦେଖ ଟାଇମ୍ ମ୍ୟାନେଜମେଣ୍ଟ ମୋତେ ଏତିକି ଶୁଣ ଆମେ ମ୍ୟାଥ୍ ଯେତେବେଳେ ଆମେ ପଢୁଥିଲୁ। ଆମକୁ ସାର୍ ଯେତିକି ଯୋଉ ସୂତ୍ର ଆମକୁ ଯେମିତି ବୁଝଉଥିଲେ ଆମକୁ ଯେତେ ଟାଇମ୍ ପଛେ ଲାଗୁ। ମନେକର ଆଲଜେଗ୍ରାବି ପଢଉଥିବେ। ତ ସେ ଏବେ କଣ? ତୋମ ପାଇଁ କେତେ ମାନେ ଡେଭଲପମେଣ୍ଟ ହେଲାଣି କଣ ତୋମ ପାଇଁ ହେଲା ମୋବାଇଲ୍। ତାପରେ ତୋମକୁ ସର୍ଟକଟ ଟ୍ରିକ୍ ଯୋଉ ବତଉଛନ୍ତି ଯେ ଫଟାଫଟ କେମିତି ବାହାରିଯିବ ଆନ୍ସର ଗୁଡା। ଆମେ ସେ ସେମିତି ପାରୁନଥିଲୁ ଆମକୁ ସାର୍ ଯୋଉ ପ୍ରୋସେସ ରେ ବୁଝଉଥିବେ ଯେ ଏମିତି ଏମିତି ତମେ ଯିବ ସେମିତି କରିବ ସେମିତିରେ ହିଁ ଆମେ ବୁଝୁଥିଲୁ। ଏବେ ସର୍ଟକଟ ଟ୍ରି ତମେ ମାନେ ଇଏ ଧରିଦବ ଶୀଘ୍ର ଆଉ ଆମେ ଯଦି ରୁଟ୍ ଓଭର ଦେଖୁଥିଲୁ ରୁଟ୍ ଓଭର ବାହାର କରିବା ପାଇଁ ଯେମିତି ପ୍ରୋସେସ ଥିଲା ସେମିତି ଧୀରେ ଧୀରେ ଯାଇକି ଆମେ ସେଇଟା ବାହାର କରିବା ପାଇଁ ଆମକୁ ପାଞ୍ଚ ମିନିଟ୍ ଲାଗୁଥିଲା। କିନ୍ତୁ ଏବେ ଗୋଟେ ଦୁଇ ସେକେଣ୍ଡ। ହୁଁ।
ହୁଁ କେତେ ସାରା ପ୍ରୋସେସ ବାହାରିଲାଣି ଏବେ।
ହଁ ହଁ ବା ଏ ବା ବହୁତ ବଢିଆ ମାନେ ସେ ଦେଖ ସବୁ ଜିନିଷ ମାନେ ମେରିଟ ଡିମେରିଟ ମାନେ କଣ ଅପକାରିତା ଉପକାରିତା ଅଛି। ହେଲା କି ଆମେ ମୋ ମୋବାଇଲକୁ ମୋବାଇଲକୁ ଯଦି ଭଲ ମାନେ ସୁ ସଦୁପଯୋଗ ତାର କରିବା ସେଇଟା ତାର ବି ଖରାପ ମାନେ ବ୍ୟବହାର ଅଛି ଭଲ ବି ଅଛି ତେଣୁ ସେଇଟା ବି ଆମ ଜୀବନ ଶୈଳୀ ଉପରେ ବହୁତ ବଢିଆ ପ୍ରଭାବ ପକଉଛି ମାନେ ମୋ ହିସାବରେ ଆମ ବେଳେ ତ ସେତେ ଫୋନର ବ୍ୟବହାର ନଥିଲା। କିନ୍ତୁ ଏବେ ତମ ମାନଙ୍କ ପାଇଁ ବି ଫୋନ ହେଇକି ବି ବହୁତ ଭଲ କାରଣ ତମେ ଗୋଟେ ମିନିଟ ରେ ତମେ ମାନେ ଯୋଉ ଯେ କୌଣସି ଜିନିଷ ନ ଜାଣିଥିବ ବି ଗୁଗଲ ରେ ସର୍ଚ୍ଚ କରିଦଉଛ।
ହଁ।
ତ ଆମେ ସାର୍ ମାନଙ୍କୁ ପଚାରୁଥିଲୁ କି ସାର୍ ଏଇ ଜିନିଷ ଏଇଟା ଆଉ ଭୟ ବି ସେତେବେଳେ ଲାଗୁଥିଲା କାଳେ ପାଟି କରିବେ କି ଏଇଟା ପଚାରିଲେ ମାନେ ଭୟ ଲାଗୁ ଥିଲା କି ସବୁ ପିଲା ମାନଙ୍କ ସାମ୍ନାରେ ବି ପଚାରିବା ପା ଭୟ କିନ୍ତୁ ଏବେ ତମେ ଯୋଉଟା ନ ଜାଣି ପାରିବ ବି ତମେ ମୋବାଇଲ ରେ ହିଁ ସବୁ କିିଛି ଜାଣିପାରିବ।
ହଁ ଆଜିକାଲି ତ ହେଲାଣି ସବୁ ଫୋନ ଆଉ।
ଫୋନ ଆଉ ତମେ ଏଇଆ ଭଲରେ ପାଠ ପଢ ଅ ଭଗବାନ କରନ୍ତୁ ଗୋଟେ ଭଲ ବଡ ମଣିଷ ହୁଅ ବାପା ମାଙ୍କ ନାଁ ରଖ ଆଉ। ହୁଁ ହୁଁ ଏଇୟା ଆଉ ହଉ ଫୋନ କରିବ ମତେ ଆଁ।
ହଉ ହଉ ହଉ।